ହ ହ ଆ କୁହ କହ କଣ ଖବର କଣ କହ।
କଣ ଏଇ ବସିବା ଆଉ କଣ ପବନ ଟିକେ ହଉଛି ଆଉ ବର୍ଷା ଉଠେଇଥିଲା ତ ବର୍ଷା ହେଲାନି କଣ କରିବୁ ଆ ଖାଲି ତ ଉଠଉଛି ବର୍ଷା କିନ୍ତୁ ହବାର ନାଁ ଗନ୍ଧ ନାହିଁ।
ହଁ ହଁ
ତମ ଆେ କଣ ଖବର
ଗରମ ମାନେ ଅଲଗା ପ୍ରକାରରେ ଆମ ଏରିଆରେ ଗରମ ତ ଗରମ ତା ସାଙ୍ଗରେ ଶେଷରେ ଏଠି ଲ ଚାରିଆଠୁ ଏ ସିି ଲଗେଇ ଦେଉଛନ୍ତି ଆଧ ଗରମ ହାଉଆ ଟା ଆମେ ଖାଉଛୁ ଆଉ ଭୋଲଟେଜ ଲୋ ହେଇଯାଉଛି ଫ୍ୟାନ୍ ବୁଲୁନି ଟୋଟାଲି ଆଉ କଣ କରିବୁ ହଁ।
ଯାଉଛି ଯିବା ପ ଆପଣ ବୁଲିକି ଆଉଥରେ।
ଆଁ।
ବୃନ୍ଦାବନା ଆଉଥରେ
ଆଉଥରେ
ହୁଁ। ବଜେଟ ଦି ହଜାର ଥର ଟ୍ରେନ ଟିକେଟ ପନ୍ଦରଶହ ଥର ଟ୍ରେନ ଟିକେଟ ପଳେଇବ ଯଦି କନଫର୍ମ ହେଲା ଯିବା ଆସିବା ଟିକେଟଟା। ସ୍ଲିପର୍ ରେ ପନ୍ଦରସ ଟ୍ରେନ୍ ଟିକଟ ହେଲା ମିନି ତ କହୁ ଯେତିକି ଖର୍ଚ୍ଚ ହବ ମିନିୟମ୍ ଆଉ ଏଠି ତିିନି ଭଳିଆ ତାର ଖର୍ଚ୍ଚ ହେଇଯିବ ହଉଚି ଖାଲି ରହିବା ଟା ଆଉ ଖାଇବା ଟା ତିନି ହଜାର ସାତ ତିନି ହଜାର ଭଳିଆ ଖ ଇ ଯଉ ରହିବା ଖାଇବା। ଆଉ ବୁଲାବୁଲି ରେ ଏତେ ଖର୍ଚ୍ଚ ହବନି ଏଇଠୁ ଏତିକି ଯିବୁ କୋଏ ଟଙ୍କ ପଚିଶ ଟଙ୍କା ତିଶ ଟଙ୍କା ଏଇଳିଆ ଟା ବୁଲିବୁ ଖାଇବୁ ଏତେ ବି ହଁ। ଟ୍ରେନ୍ ଟିକେଟକୁୁ ଛାଡ଼ି ଦେଇକି ଆଉ ପାଞ୍ଚ ଛଅ ଭିତରେ ହେଇଯିବ।
ଓହୋ ତୁ ଯୋଉ ଯାଇଥିଲୁ ପୂର୍ବରୁ କେତେ ଖର୍ଚ୍ଚ ହେଇଥିଲା ? ହ୍ୟାଲୋ। ହ୍ୟାଲୋ। ହୁଁ ମୁଁ କାଲି ତୋର କେତେ ଖର୍ଚ୍ଚ ଥିଲା ଯୋଉ ଯାଇଥିଲୁ ଦୁଇ ହଜାର ତେଇଶି ନା ଚବିଶ ରେ।
ମୋର ଏଇଟା ଏଇ ମା ଏଇ ବର୍ଷ ଯାଇଥିଲି ଜାନୁଆରୀରେ।
ଓହୋ।
ମର ହଁ। ପ୍ରେମାନନ୍ଦ ମନ୍ଦିର ବି ନୁହେଁ।
ଆଉ। ଓଃ।
ହଁ ଟୋଟାଲି ମାର୍ବଲ ରହିଛି ଆ ମନ୍ଦିର ଚାରିଆଡେ ମାର୍ବଲ ପଡିଛି। ମନ୍ଦିର ଟା ମାର୍ବଲ ରେ ହେଇଛି ଲାଇଟିଙ୍ଗ ସୋ ଦେଖିବୁ ରାତିରେ। କେବଳ ସେଇଥିପାଇ ଲୋକ ଯାଅନ୍ତ୍ ଲାଇଟିଂ ସୋ ପାଇଁ ରାତିରେ ଦିନରେ ଯାଆନ୍ତି ଭିଡିଓ ଫିଡି କରିବା ପାଇଁ ଭଲ ହେଇଚି। ମାନେ ଏତେ ସୁନ୍ଦର କାରିଗରୀ ବି ଅଛନ୍ତି ଇଣ୍ଡିଆରେ ମାର୍ବଲ କଟିଂ ମାନେ ଜପ ମାନେ କୋଣ କୋଣରେ ବି ବଢିଆ ଲାଗିବ ମାନେ ମନ୍ଦିର ଟା ହେଇଛି। ଭିତରେ ଦେଖିବୁ ଆହୁରି ମୌସୁମୀ ବାହାର ଭିତରେ ତଳେ ଦିଟା ଦି ମହଲାର ଉଁ ସେଠି ଦିପଟ ସାଇଟରେ ଅଛି ଉଠିକି ଯିବୁ ଗୋଲିଆ ଟାଇପ ର, ତଳେ ରାଧାକୃଷ୍ଣଙ୍କର, ଉପରେ ରାମ ସୀତାଙ୍କର।
ଏସ୍ ବଢିଆ ତାହେଲେ ସେଠି ଲୋକ ଭିଡ ହୁଅନ୍ତି ନା?
ହଁ ଭିଡମାନେ ପିଟା ପିଟି ବାଡାବାଡି।
ହୈରେ ବାବା।
ଏତେ ସୁନ୍ଦର ସେଠି ଭିଡ ହବନି କଥା କହୁଛୁ। ଯେତେବେଳେ ଯାଅ ଭିଡ଼ ବୃନ୍ଦ। ଚାଲୁ ଭିଡ। କିନ୍ତୁ ମାନେ ଏତେ ମାନେ ଗାଡି ଯେମିତି ଅଟୋ ବାଟରେ ଯିବୁ ଏତେ ରେଟଟ ନାହିଁ। ପାାମରେ ଏ ନା ରହିାବା ଖାଇବାଟା ଇ ଖାଇବାଟା ବି ଏତେ ଇ ନୁହଁ। ହଁ ନ ମେନ ରହିବା ଟା ଟିକେ ଅଧିକ ରହିବା ଟା ବି କମ ରେଟ ରେ ପାଇଯିବ। ପାଞ୍ଚ ଛଅ ଭିତରେ ହେଇଯିବ ଆରାମସେ ଟ୍ରେନ ଟିକେଟ କୁ ଛାଡିକି ମେନ ଅସୁବିଧା କଣ କନି ତୁ ଯଦି ସ୍ଲିପର ହେଇଯିବ ଦେଢ ରାତି ତିଶ ସଇଁତିରିଶ ଘଣ୍ଟା ଲାଗିବ ଅଠେଇଶ ଅଣତିରିଶ ଘଣ୍ଟ ଲାଗିବ ଯିବାଟା ହେଲା ଅଠେଇଶ ଅଣତିରିଶ ଘଣ୍ଟା ଯାଲେ ବି ଗୋଟେ ରାତି ତୁ କଟେଇବୁ ଟ୍ରେନ ଭିତରେ ଗୋଟେ ରାତି କଟେଇବ ମେ ସକାଳୁ ଉଠିକି ଦାନ୍ତ ଲାଟିନ୍ ଯିବୁ ଯାହାବି ସେଇଗୁଡା ଟିକେ ପ୍ରୋବେଲମ ହବ। ତାରେ ସବୁ ବାଢା ବାଢଡି ଇଏ ସିଏ ଯଦି ସେଇଟା ମୁଁ ଦେଖିଲି ଟିକେ ଅଧିକ ପଇସାର କାିକି ଯିବ ଶାନ୍ତିରେ ଶୋଇକି ଯିବୁ ରାତିରେ ଟିକେ। କିଏ ସକାଳକୁଠିକ କାମ ଟେ କରିବ ଟିକେ ଅଧିକ ପଇସା ଏସିରେ ହଉ ନନ୍ ଏସି ର ହଉ ଯୋଉଥିରେ ହଉ।
ଓ ହୋ
ହେଲା ଗଲେ ମାନେ ଶାନ୍ତିରେ ଟିକେ ମାନେ ବସି ଶୋଇକି ଯାଇପାରିବୁ ଏମିତିରେ କଣ ସିଏ କେ କେ ଇଏ ସିଏ ବସି ପାରୁନଥିବୁ ଇଏ କରିପାରୁନଥିବୁ ଏ ଏହା ହଉଛି ପ୍ରୋବ୍ଲେମ।
ଭଲ ତାହେ ଏସି କର। ଭିତରେ ଗଲେ ଭଲ ଆଉ।
ସ ହଜାର ଆଠ ହଜାର ପକେଟରେ ପୂୁରଇବୁ ବୃନ୍ଦାବନ ଯିବୁ ଆରାମସ ବୁଲିକି ଛଅ ସାତ ଦିନ ଦଶ ଦିନ ରହିକି ଆସିବୁ।
ବାପା ତୀର୍ଥ।
ହଁାନେ ଚାଲିବାକୁ ପଡିବ ଯିବୁ ମାନେ ଚାଲିବୁ ସଫିସିଣ୍ଟ ନ ଚାଲିଲେ ହବନି ବା।
ହଁ
ଚାଲିବୁ ମୁଁ ତ ଆହୁରି କେତେ ଜାଗା ବୁଲିନି ଆହୁରି ବୁଲିବାକୁ ଭାରି ଇ୍ଛାଉ ଦି ତିନି ବର୍ଷ ଯାଉ ତିନି ଚାରି ବର୍ଷ ଯାଉ ପୁଣି କିଏ ଯଦି ଦୋଡି ଉଠିବେ ଧରିକି ଯିବୁ
ହୁ ହ
ମଜା ନୁହ ଆଉଥର ଯମି ଆଉ ବୁଲିକି ପୁଣି ଆସିବେ ଯୋଡି ଧରିକି ଯିଏ ଉଠିବେ ଯିଏ ଲାଗିବେ ସାଙ୍ଗରେ ନେଇକି ଯମି ନ ଲାଗିଲେ ନ ଲାଗିବେ ଆଉ କଣ କରିବା। ଲାଗିିବ ତ। ହେଲା ଆଉ
ମୁଁ ଲାଗେ ମତେ ଭଲ ଲାଗେ ସବୁ ଏ ସବୁ ଜଗା ଯିଆ ବୁଲିବାକୁ
ଦେଖାାଯାଉ ହଁ ହଉଛି କେତେବେଳେ ତ ଜ କ ସେ ଖାଲି କଥା ଅଦିତତି ଛାଡା କଣ ତୁ। ଲଟା ଭାର ଇଚ୍ଛା ହୁଏ ଶଳା ଅ ସେଥିପ ପାଇଁ ଟିକେ ଧକା ଧକ୍କ ଅ ଯଦି ହୁଏ ବୋଲିକି କାମ ଅଛି ଚା ସବୁ ରହିଦେଉ। ଆ ଯିବା ଟା କ୍ୟାନସଲ ହେଇଯିବ। ଶାଇ ଟ ଆମ କୋର କେତେଳେ ସମୟଙ୍କରେ ସୁବିଧାସବିଧା ଏ ସେଇଥିପାଇଁ ଯାଇ ହନି ଆଉ ଆଉ ସବୁ କାମ ଫାଙ୍କ ଥାନ୍ତନ୍ତି। ଚାରୋଟି କାମ ଆମର ହୁଏ ସେତେବେଳେ କେତେବେଳେ କେତାଣ
ଇ ସ୍କୁଲ କଲେଜ ପିଲାମାନେ ଆଭେଲେବଲ ରହନ୍ତି। କଲେଜ ଲାଇଫ୍ ସରିଗଲା ପରେ ଆଉ ସରିଲା ଆଉ ଦେଖା ମିଳିବନି। ଖାଲି ସେ ମୋବାଇଲରେ ଦେଖୁଥିବୁ ତାଙ୍କୁ।
ହଁ ହଁ ଦେଖା କଣ ହୋଉଛି। ଚାଲୁ ଯେତେବେଳେ ଚାଲୁଛି ସଂସ୍ଥା ଚାଲୁ ରଜ ପାଇଁ ପ୍ଲାନ୍ କୁଆଡେ। ଛତିଆ ଏଗାର ହଁ ଯାହା ଟିକେ ଜଗନ୍ନାଥଙ୍କୁ ଦଶନ କର କରି
ଆଉ କୋଉଠିିକ କି ଯିବେ ଆଉ ତ ଗୋଠ ମତ କହିଁ ଗିବ
ଏଇଠି ଗୋଟେ ଛୋଆଛେଟା ଅଛ ମତେ ଦେଖି ଦେଖଲେ ଡରିବ। ବକଡି ଛୁଆଟେ ଛୋଟିଆ ଛୁଆଟେ ଚାଲୁ ସେ ଖା ମତେ ଦେଖେ ଦ ଦେଖି ଦେଖ ସାଙ୍ଗେ ସାଙ୍ଗିକି ଆସ ସାଙ୍ଗେ ସାଙ୍ଗେ ଘରକୁ ଧିବ ମାନେ ମତେ ଦେଖିବ ମାନେ କାନ୍ଦିବ ଯଦି ଟିକେ ଧରି ଦେଇେଇଛି ସରିଲା ମୁଁ ଚାଲିଚ ବୋଲି ମାନ ସରିଲା କାନ୍ଦ ଆରମ୍ଭ।
କେଣି
କ ନା କହନା ସେଇ ଛୁଆକୁ। ଏଇଠି ଦେଖିଦବ ଯଦି ମତେ ଏଇ ତା ଘର ଦଵାର ମୋର ଚାଳଚଛି ମସି ମୁଁ ଜିମି ଯଦି ଏବେ ଚାଲି ମତେ ଦେଖି ସାଙ୍ଗେ ସାଙ୍ଗିନ ଦୌଡି ଘର ଭିତରେ ବସିବ। ଏ ଏପଟୁ କଣ ଜମା ଆସିବ ଏପଟ ସେଇଠିକି ଜମା ଆସିବ ମାନ ମଝି ଦାଣ୍ଡ ନାଁ ଆମର ସେପଟେ ସ ତାଙ୍କର ଆମର ଏପଟେ ସଡ ଆମ ମଝିରାଙ୍ଗଙ୍କ ଭିତରୁ ମ ତାଙ୍କର ମଝ ସେପଟକୁ ବୁଝିଲ ସିଏ ଏପଟକୁ ଜମା ଆସ ଯଦି ଆସିଛି ମତେଖି ଦେଇଛି ଶଇଲା।
ପଳେଇଲା ଆଉ ଦୋଡିଲା କାନ୍ଦିଲା ଆଉ।
ଯାହା ପାଖରେ ଥିବ ତ ହଳ ମର ଟେକିକି ଧର ଆଉ ଛଡା ଛଡି ନାଇଁ ଆଉ କଣ ଖିଆପିଆ ହେଇଥିଲା ସକାଳେ
କାଳେଆ ମନେ ପଡୁନି ମୋର ହ ଆଉ କଣ ଖାଇଥିଲି ହଁ ହଁ ଚାଉମିନ ଖ ଖାଇଥିଲି ଚାଉମିିନ ଖାଇଥିଲ ଆଉ ଇଏ ଆଉ ଅଭିଷେକ ଖବର କଣ
ଶୁବନି
ଅଭିଷେକ ଖବର କଣ
କିଏ ଜାଣି ଏଇଟା ବଞ୍ଚିଛି ନା ବଞ୍ଚି ମୁଁ ବି ଜାଣିନି ହ
କୁଆଡେ ଗଲା କେଆଣି ନା ଦେଖାାଉ ଇଏ ନାହିଁ ଖାଲି ଯା ଇନଷ୍ଟଟାଗ୍ରାମରେ ଷ୍ଟୋରି ପକଉଛି ସରିଲା
ମାନସିକ
ତୁମ ଘର ପାଖରେ ଅଭିଷେକ ଘର ନା ଅଭିଷେକ ଘର ତମ ଘର ପାଖରେ ନା
ନା ବା ଆମ ଘର ପାଖରେ କାହିଁ ତାଙ୍କ ଘର ହବ ତାଙ୍କ ଯାଇକି ରହିଲାଣି ଝୋକଡିଆ ଆମ ଘ ସେ ଗୋଟା
ଓହୋ ଆଉ ବୁବ
ତା ଅପାର ଘର ନୁ ତରନ୍ତ ତାର କହୁ ବୁବ ଘର ଯାଇ ସାଢଡେ ଏପଟେ ରହିଲାଣି ତମ ମତେ କହୁଛି
ଆଉ ତମେ ଦିଜଣ ଯାକ ଯୁଆର ଯାହା ହବ ମୁଁ ଦେଖିଛି ତ ଫଟୋରେ ମୁ ଭାବି ଭୁବ ଘର ପାଖରେ ତମ ଘର ଆଉ
ଆ ମୁଁ ତତେ ଏବେ ଡାକିନି ଆଇଯିବା ଗୋଟେ ଜାଗାକୁ
ହଁ ନିଶ୍ଚିତ ଓହୋ ତାହେଲେ ମାନେ ତମ ଘର ପାଖ ପାଖାପାଖି କି ପିଲା ମାନେ ଆମ କଲେଜ ଷ୍ଟୁଡେଣ୍ଟ ନାହାନ୍ତି ନା
ହଁ
ଆମର ଯେମିତି ହେଲା ମହାବୀର
ହଁ ହଁ ହଁ ଭଲ ଯାଉ କଣ କହିବି ଯାଉ ଟିକେ ଫଣ୍ଣ୍ଡା ଫଣ୍ଟା ଦଉଛି ଖୁସି ଲାଗୁଛି
ଓ ହୋ
ଆଉ ଓଫ ସୁକୁନ ବାଲା ପବନ
ପବନ ଧରିଲା ବେଳକୁ ଥଣ୍ଡା ଲାଗୁଛି ତ
ବଢ଼ିଆ ଲାଗୁଛି ମୋତେ କି ଏସିି ଏସିି ଆଗରେ ଫେଲ ଇଏ
ହଁ ବା ଯେତବେେଳେ ନ୍ୟାଚୁରାଲ ପବନ ଆଟୁଫିସିଆଲ ଭିତରେ ଡି ଫ୍ରେନ୍ସ ରହିବନି ମେସିନ ପବନ ଆଉ
ହଁ ଏସିି ପବନଟା କଣ ନା ସେଟା ୱାନ୍ସ ଯଦି ଏସି ହୱା ଲାଗ୍ ଇଗଲା ନା ତତେ ଆଉ କିଛି ଭଲ ଲାଗିବନି ମାନେ ତୁ କହିବୁ ମୁଁ ସବୁବେଳେ
ହେ ମୁଁ ଏସିରେ ପଶିଲା ବେଳକୁ ମାନେ କିଛି ସମୟ ଭଲ ଲାଗିବ ତାପରେ ସେ ସ୍ମେଲଟା ସଙ୍ଗେ ସଙ୍ଗେ ମାନେ ଭାରି ମାନେ ଚିଡା ଲାଗିବ।
ଏସି ବା ଏଇଆ ଛୁଞ୍ଚି ଫୋଡି ହେଲା ଭଳିଆ ଦେହଟା ପୁରା ଲାଗିବ।
ପୁଞ୍ଚ ହଁ ଏକରେ ସେକେଣ୍ଡରେ ମାନେ ଭାରିଲା ପରେ ଇଏ ଲାଗିବ ତାପରେ ସେକେଣ୍ଡରେ ମାନେ ଗୋଟେ ନିଶ୍ଵାସ ନେଲାବେଳକୁ ଅସୁବିଧା
ସେଇପା କଥା ସବୁଠୁ ଭଲ ଏଇ ନେଚୁରାଲ ପବନ ଟା ମତେ ସବୁଠୁ ଭଲ ଲାଗେ ହଁ ହଁ ଆ ସ୍ ସବୁଆଡେ ତ ମୁଁ ଦେଖୁଛି ଏସି ଲଗେଇଲେ ମାନେ ପୁରା ବନ୍ଦ।
ପବନ ଫ୍ୟାନ୍ ବି ଚାଲିବନି। ଘର ସବୁ ତ ବନ୍ଦ ହେଇଯିବ ସରକାରଙ୍କର ନହେଲେ ପବନ ପଳେଇବ ନା କଣ ଏସି ଲଗେଇଚ।
ଏସି ଲଗେଇକି ବି ସେମାନେ ଷ୍ଟାଣ୍ଡିଙ୍ଗ ଫ୍ୟାନ ମାନେ ଓ ସିଲିଙ୍ଗ ଫ୍ୟାନଟା ଲଗେଇ ଦେଇଥିବେ ମାନେ ଏତେ ଗରମ ତାଙ୍କୁ
ବୁଝେ ନା ମୁଁ କହଲି ବୋକା। ସେଇ ସେ ଏ କଣ ଅଛି। ମୁଁ କହିଲି ବୋକା ବୁଝିଲ ନା କଣପାଇଁ କହନି ଆଉ ତୁ ଏସି ଟା ଲଗେଇଚୁ ଫୁଣି ଷ୍ଟାଣ୍ଡ ଫ୍ୟାନଟା ଲଗେଇବାର କାମ କଣ କି ସିଲିଙ୍ଗଫ୍ୟାନ୍ ଲଗେଇବାରସକାମ କଣ?
କୋଣସି ଗର୍ମେଣ୍ଟ ଅଫ୍
ବ୍ୟାଙ୍କରେ କୋଉଠିି ବ୍ୟାଙ୍କରେ ଫ୍ୟାନ କୋଉଠି ମୁଁ ଦେଖିନି। ତା ଲାଗି ଥିବ ମୁଁ ମନା କରୁନି କିନ୍ତୁ ତା ବୋଲି ଏମିତି ନୁହଁ।
ଏଇ ଯୋଉ ମୁଭିଂ ଫ୍ୟାନ୍ ଲଗାଇନ ତେନା କାନ୍ଥରରେ ଲଗାଇଥିବ ଦେଖିବୁ ମୁଭିଙ୍ଗ
ହଁ ସେଟା ଲାଗିଥିବ ଏଇଟା ପର୍ଟିକୁଲାରଲି ଯିଏ ସାଇଟ୍ରେ ବସ
ସେ ମୁଭିଂ କରୁଥିବ ପୁରା ସେ ଆସିଫିଆନ୍ ଲଗେଇବା କାରଣ କଣ ଏସି ତ ଏକରେ ବ୍ୟାଙ୍କ ରେ ସବୁବେଳେ ଥାଏ ତାକୁ ଆହୁରି ଲଗେଇଥୋଇ ଦେଇଥିବେ ଏୟା ଆଉ।
ତୁ ଯୋଉଟା କହୁଛୁ ଅଧିକା ପବନ ପାଇଁ ନୁହେଁ ପ୍ରାୟ ଟାଇମ ଲଗାନ୍ତି ମାନେ ପବନ ଟା ଖେଳେଇ ଦଵା ନାଇଁ ମାନେ ଥଣ୍ଡା ପଵନ ଟାକୁ ଚାରିଆଡେ।
ଏ ସବୁ ବେକାର ତା ଏସି
ରୋଜଗାର ରଜଗାର ଆଡୁ ଅଛି ଭାବିଥିଲି ଟିକେ ବର୍ଷା ଟା ହବ ଦେଖିଲା ବେକୁ ବର୍ଷା ଟା
ମୁଁ ବି ସେୟିଆ ଭାବୁଥିଲି ବର୍ଷା ହୋଇଛି ଭଲ ହେଇଥାନ୍ତା ଘରେ କହି
ଛାଡ ଆଶା ଆଶା ଆଶାରେ ରହିଯିବରେ ସେଠି କିଛି ମିଳିବନି ହୁଁ। ବର୍ଷା ବା ବର୍ଷା କାଇଁ ବର୍ଷା ନାହିଁ ଗୁଳୁ ଗୁଳି ଟା ଅଧିକ ହଉଛି ଖରା ନାହିଁ କିନ୍ତୁ ଗୁଳ ଗୁଳି ଟା ଅଧିକ ହସ୍
ବର୍ଷା ବି ହବନି ଆଉ ଗଛ ଗୁଡା ସମସ୍ତେ କାଟି ପକାଉଛନ୍ତି ଘର ଖାଲି କରିବାରେ ସ୍ୱପ୍ନ ଆଉ ହବ କେମିତି
ଘର ତିଆରି କରିବେ ଗଛ ଘର ତିଆରି କରିବେ ଗଛ କାଟିକି ଖରା ହବନି ଆଉ କଣ ଆଉ ଏସୀ ଖାଲି ଆଣିକି ଲଗେଇବା କଥା ଆଉ
ମତେ ତ ଇଚ୍ଛା ହଉଛି ମୁଁ ଘର ସାଙ୍ଗରେ ଗଛ ଲଗେଇବି
ହୁଁ ହୁଁ। ଘର ସାଙ୍ଗରେ ଗଛ ଲଗେଇବୁ ଘର ଛାତ ଉପରେ ଗଛ ଲଗେଇ ଭଲ ଛାଇ ରହିବ ଚେର ମାଡିଯିବ ଟୋଟାଲି ତଳ ପର୍ଯ୍ୟନ୍ତ ନା ଘର ମୁଁ ଦେଖଥିଲି ମୁଁ ମାମୁ ଘର ଗୋ ଘରଥିଲା ବୁଝିଲୁ ମାନେ ମାଟି ଘର ଟାଇପ୍ ରହଲା ମାନେ ମାଟି ଘର ନୁହେଁ ମାନେ କୋଠା ଘର। ହେଲା ନଡିଆ ଗଛଠୁ ଉଠିଥିଲା ମାନେ ସାଇ କରିକି କାନ୍ତ ଟା ଆଉ ମାନେ ସାତଟାକୁ ଇଏ କରୁଥିଲେ ଉପରକୁ ଯାଇଥିଲା ମାନେ ଛାତ ଫାଟି ନଥିଲା ମାନେ ସେ ସାଇଜ୍ କରିକି ଓଲିଆ କରିକି କାଟି ଇଏ କରିଥିଲେ ମାନେ ନଡିଆ ଗଛଟା ବି ଥିଲା ଘର ବି ଥିଲା ମାନେ ସାଇରେ ବାର
ନଡିଆ ଗଛର କଣ ଏତେ ଇଏ ଲାଗିବ ସବୁଠୁ ଭଲ ଗଛ କଉଟା ଆମ୍ବ ଗଛ?
ହୁଁ ଇଏ ବଡ ଗଛ ହେଲେ ସିଏ ମେେ ଶାଖା ଟବ ନା
ହଁ ଆମ୍ବ ଗଛ ସବୁଠୁ ମାନେ ଶାନ୍ତି ଦିଏ ପବନ ଭିତରେ ଁ ଦେଖିଛି ଏତେ ଗଛ ମୂଳେ ବସିଛି ଆ ବାଉଁଶ ଗଛ କଥା କଣ ସେ ଖାଲି ତ ଓଳି? ପଡ଼ି଼ଥିବ ତାର
ହଁ କିନ୍ତୁ ବାଉଁଶହଷ ପାଖକୁ ଯେତେବେଳେ ଯିବୁ କା ହେ
ମତେ ବେଶୀ ଶାନ୍ତି ଲାଗେ ଆମ୍ବଉ ଛୁଆରେ
ହ ହ
ଆମ୍ବ ଗଛ ଆଉ ନିମ୍ବ ଗଛ।
ହୁଁ।
ଆଉ ଏଥର ରଥଯାତ୍ରା ପାଇଁ ଯିବୁ ନା ପୁରୀ ହ୍ୟାଲୋ ହ୍ୟାଲୋ
ହୁଁ ସେ ଶୁଭୁଛିପା।